ହଁ।
ହଁ ଜୟ ଜଗନ୍ନାଥ।
ଭଲ ଅଛନ୍ତି?
ହଁ। ମୁଁ ଭଲ ଅଛି।
ହଁ ହଁ ଭଲ ଅଛି। କଉଠୁ କହୁଚେ? ହଁ ହଁ ମୁଁ ଖାଇସାରିଲି ନା ବର୍ଷା ତ ହେଲା ଆଉ।
ହଁ ବର୍ଷା ଆମର ବି ଏଠି ହଉଛି। ଚାଲିଛି ବି ଏବେ
ହଉଛି?
ଜୋର ହଁ ଜୋରରେ ବର୍ଷା ହଉଛି।
ଆମର ବର୍ଷା ହଉଛି ଏବେ ଆହୁରି ଝିପିଝିପି ଚାଲିଛି।
ଆମର ଜୋରରେ ହଉଛି ବର୍ଷା ଝିପି ଝିପି ନୁହଁ ସେଇଥିପାଇଁ ଟିକେ ନେଟୱାର୍କ ସ୍ରୋ ହୋଇଥାଇ ପାରେ କିନ୍ତୁ
ହୁଁ।
ଜୋରେ ଏବେ ବର୍ଷା ଚାଲିଛି। ତଥାପି ପନ୍ଦର କୋଡିଏ ମିନିଟ୍ ହେଲାଣି। ତ ଅନ୍ଧାର କରି ରଖିଛି। ହବ ଯାହା ହଉ। ସେ ବର୍ଷା ହଉଛି ବୋଲି ଠାକୁର ଅଣସର ଘରେ ଅଛନ୍ତି, କିନ୍ତୁ ଗରମ ଟା ଟିକେ କେ କମିଚି ନହେଲେ ତ ବହୁତ ଗୁଳଗୁଳି ହବା କଥା।
ଜର ହବ ନା ଠାକୁରଙ୍କୁ ହୁଁ, ହଁ।
ତ ଗୁଳୁଗୁଳି ହବା କଥା ନା ପନ୍ଦର ଦିନ୍? ପ୍ରାୟ ବହୁତ୍ ଗରମ ହବ ତ। ଗରମ ତ ହବନି ବର୍ଷା ଦିନରେ କିନ୍ତୁ ଗୁଳୁ ଗୁଳି ହବ।
ଗରମ ଯାହା ହଉ ବର୍ଷା ହେଇଛି ଭଲ ହେଇଛି। କାହିଁ କହିଲ ଯୋଉ ଗରମ
ସେ ତିନି ଦିନ୍ ହେଲାଣି ପ୍ରଭୁଙ୍କୁ ଜର ହେଇ ଛି, କିନ୍ତୁ ହେଲେ ବି ବର୍ଷା କାରଣରୁ ଟିକେ ରକ୍ଷା ମିଳୁଛି।
ହଁ ପା ନହେଲେ ପ୍ରବଳ ଗରମ ହୁଅନ୍ତା।
ହଁ। ବହୁତ ଗରମ ହନ୍ତା ତା
ଆମେ ଟିକେ ବାହାରିବା ଆଉ ଟିକେ ଦିଟା ଖଣ୍ଡ ବେଳକୁ। ଦିଟା ତିନିଟା ବେଳକୁ ଆଉ ଯିବାର ନାହିଁ ବନ୍ଦ କରିଦେଲୁ। ଆଉ ବର୍ଷା ତୋ ହଉଛି ଆଉ କଣ କରିବୁ। ଦେଖିବୁ କୁଆଡ଼େ ଟିକେ ବୁଲାବୁଲି କରିଆକୁ ଯିବୁ ଆଉ।
ଆଉ ବର୍ଷା ପାଗରେ ବୁଲିବା ପାଇଁ
ହଁ ବର୍ଷା ହଉଛି ତ ଛାଡି ଯାଇଛି ଟିକେ ଟିକେ ହଉଛି ଆଉ।
ଆ କୋଉ କୋଉ କୋଉ ଜାଗା ଯିବେ ବୁଲିବାକୁ ବୋଲିଭାବିଛ?
ଭାବୁଛୁ କୁଆଡେ ଯିବୁ। ସେ ପୁରୀଆଡେ ଯିବୁ ନା ଆମର ଏପଟରେ ଯିବୁ। କୋଉଠି କି କହିଲେ ଏଇ ଯୋଉ ବିରଜା ଜାଣିଛନ୍ତି? ବିରଜା, ହଁ ସେଇଠିକି ଯିବୁ ବୋଲି ଭାବୁଛୁ।
ହଁ ଯାଆନ୍ତୁ ଭଲ ଜାଗା ମୁଁ ଗୋଟେ ଥର ଯାଇଛି। ବହୁତ ଦିନ୍ ତଳେ ଯାଇଥିଲି ଏବେ ଯାଇନି।
ହଁ।
ଘାଏ କୋରୋନା ଆଗରୁ ଯାଇଥିଲି।
ଆଉ ସିଆଡେ ଯିବୁ ଟିକେ ବୁଲାବୁଲି କରିବୁ। ଇଏ କୋଉଦିନ କହିନି। ଠିକ୍ କୋଉଠି ଆମର ଏ ଯେଉ ମଙ୍ଗଳା ନୁହଁ, କାକଟପୁର ମଙ୍ଗଳା ସେଇଠିକି ଯିବା କହୁଥିଲୁ ଯେ। ଏଇ ତାର କହୁଚି ଇଆଡେ ନ ହେଲେ ପଳେଇଆ। ଭଲ ହଉ ଚାଲ ହଉ ଯିବା ଆଉ।
ହଁ ପୁରୀ ବି ଯାଆନ୍ତୁ। ପୁରୀ ତ ଏବେ ଜଗନ୍ନାଥ ନଥାଏ। ଏବେ ଅଲାରନାଥ ଦର୍ଶନ କରିକି ଆସିବେ।
ଏବେ ଗଲେ କିଛି ଲାଭ ନାଇଁ। କାଇ କହିଲେ ଦର୍ଶନ ଯାହା ହବନି ହବନି। ତାପରେ ଅଲାରନାଥ ଗଲେ ଆମେ ଯଦି ସକାଳୁ ଯାଇଥାଏ ଆରେ ସେଇଠୁ ଯାଇଥାନ୍ତୁ। ଗୋଟେ ସାତପଡ଼ା ଯାଇଥାନ୍ତୁ।
ହଁ ସାତପଡା ଭଲ ଜାଗା। ମୁଁ ଯାଇନି କିନ୍ତୁ କିନ୍ତୁ ଜାଣିଚି। ସେଇଠି ଡଲଫିନ୍ ଅଛନ୍ତି ନା ନାମ ଶୁଣିଚି ମାନେ ଯାଇନି କିନ୍ତୁ। ଖାଲି ପୁରୀର ଖାଲି ପୁରୀ କୋଣାର୍କ ରାମ ଚଣ୍ଡି ଏସବୁ ଯାଇଛି ଆଉ ହଁ ଯାଇଚି ଆଉ ଟିକେ ମୋର ଭାରି ଇଛା ଯେ ଯୋଉ ଏଠିକି ଯିବା ପାଇଁ ଆମର କୌଣସି ଯୋଉ ମକ କି ମଠ ଗୋଟେ ଅଛି ସେଠି। ପୁରୀରେ ସାକ୍ଷୀ ଗୋପାଳ ସାକ୍ଷୀ ଗୋପାଳ ରେ କି ମଠ ଗୋଟେ ଅଛି ସେଠି।
ମଠ ଆମର ଗୋଟେ ଅଛି ଅଭିନାବ ପରାମର୍ଶ ଯୋ କରମଳା ଯାତ୍ରା ହୁଏ ସେଠି।
ହଁ ହଁ।
ବ୍ରହ୍ମଗିରି।
ହଁ ହଁ ବ୍ରହ୍ମଗିରି।
ହଁ ସେଇଠି ଆଉ ମଠ
ମାତା ମଠ ନାଇଁ ନାଇଁ ମାତା ମ ମାତା ମଠ ଏମିତି କିଛି ଅଛି କି ଯୋଉଠି କୃଷ୍ଣଙ୍କର ସବୁ ମୂ ମାନେ ଅଛି ମୁଁ ଦେଖିଛି ଯୋଉ ମାନେ ୟୁଟ୍ୟୁବରେ ଫଟୋ ଫଟୋ ତାର ଭିଡିଓ ଫିଡିଓ ଦେଖିଛି। ପୁରୀ ସାକ୍ଷୀ ଗୋପାଳ ଲାଇନ ପଟେ ଅଛି। ପାଖାପାଖି କୋଉଠେ ହେଲେ
ତାେର ପଚାରିଲେ କହିବି ମୁଁ ଆଉ ଜାଣିନି।
ମାତା ମଠ ବୋଧେ ହେଟା।
ମାତାଙ୍କ ମଠ ନା?
ମାତା ମଠ ବହୁତ ବଢିଆ ଜାଗା କହୁଛନ୍ତି ମାନେ ଏମିତି କିଛି ନାହିଁ ଠାକୁରଙ୍କର ସବୁ ପ୍ରତିମୂର୍ତ୍ତି ଅଛି। ଆଁ ଭଲ ବିଷ୍ଣୁଙ୍କର କୃଷ୍ଣଙ୍କର ଅଛି ବୋଲି ମୁଁ ଦେଖିଛି ଭିଡିଓରେ ଯାହା ସବୁ
ହୁଁ
ଆଉ ଟିକେ ସେଠିକି ଯିବାର ଅ ଆଉ ଗୋଟେ ଜାଗା ଯୋଉ ଆମର ବରାଳ ବାଲୁଙ୍କେଶ୍ଵର ସେଇଟା ବି ସେଇ ପୁରୀ ଲାଇନ ପଟେ ନା?
ହଁ ହଁ
ସେଇଠି ବି ଟିକେ ହଁ କେବେ ସୁଯୋଗ ମିଳିଲେ ସେପଟ ଜାଗାକୁ ଟିକେ ବୁଲିଯିବାକୁ କାହିଁକିନା ପୁରୀ କୋଣାର୍କୁ ଆମେ ଦେଖିଲୁଣି ସେଇ ଜାଗା ଟିକେ ଦର୍ଶନ କଲେ ଭଲ। ଆଉ ଆମର ଆଉ ଗୋଟେ ଅଛନ୍ତି ଯୋଉଟା ସେଇଟା କୋଉ ପଟ ଲାଇନ ମୁଁ ଜାଣିନି କିନ୍ତୁ ମ ମତେ ଯିବା ପାଇଁ ସେଠି ଭାରି ଇଚ୍ଛା ଯେ ଶିରୁଳି ମହାବୀର ଯୋଉ ଅଛନ୍ତି।
ହଁ ହଁ ହଁ
ସେଇଟା କୋଉ ପଟ ଲାଇନ ମୁଁ କିନ୍ତୁ ସେଟା ଠିକ ରେ ଜାଣିନି ସେଠିକି ବି ଯିବା ପାଇଁ ମୋର ବହୁତ ମନୋ ମୁଁ ଟିକେ ହନୁମାନଙ୍କୁ ବହୁତ ଭଲ ପାଏ। ସେଇଠି ଟିକେ ସୁରୁଳି ମହାବୀର କହୁଛନ୍ତି ଯେ ସେଠି ଯେ ଶିଉଳି ହେଇଥାଏ ତାଙ୍କୁ ସେଇଟା ଯେତେ ହଟେଇଲେ ବି ସେ ଶିଉଳି ଟା ପୁଣି ହୁଏ। ହେଲେ କୁହନ୍ତି। ମୁଁ ଜାଣିନି ଦେ ତେଣୁ ଦେଖିଲେ ଜାଣିବି ପ୍ରତ୍ୟକ୍ଷ ଦେଖିବି ଯୋଉ ଜିନିଷ ଟା ଜାଣିବା ଉପରେ ବିଶ୍ୱାସ କରିବି।
ହଁ ଗଲେ ଦେଖିଲେ ଜାଣିବେ ଜିନିଷଟା।
ହଁ ଏ ତ ବର୍ଷା ଦିନ ଏତେ ବୁଲିବା
ବର୍ଷା ଦିନ ଟା ବଢିଆ ଲାଗେନା ବୁଲିବାକୁ ଆଉ।
ବୁଲିବା ପାଇଁ ଭଲ ଲାଗେ କିନ୍ତୁ ମାନେ କୋଉ ଜାଗାରେ ଏଇ ଯୋଉ କାଦୁଅ ଫାଦୁଅ ହେଇଥିବ। କୋଉ ଜାଗା ଟିକେ ଗଲା ବେଳକୁ ବର୍ଷା ହେଲା ଭଲରେ ଦର୍ଶନ ଜଲଦି ଜଲଦି ଚାଲ ବର୍ଷା ହେଲାଣି। ଟିକେ ମନ ଅଧିକାର ସମୟ ସେଠି ରହିବା ପାଇଁ ଚାହୁଁଥିଲେ ବି ରହିପାରିବନି। ତ ସେଥିପାଇଁ ସେଥିପାଇଁ ବର୍ଷା ଦିନ ମତେ ଶୀତ ଦିନ ଭଲ ଲାଗେ ବୁଲାବୁଲି କରିବା ପାଇଁ। ହଉ। ଖରା ଦିନ ତ ବୁଲିବା ଅସମ୍ଭବ ଯୋଉ ଖରା ଏ ବର୍ଷ ହେଇଥିଲା। ତେଣୁ ସେଇ ଶୀତ ଦିନରେ ହିଁ ଆଉ ଥରେ ଯିବୁ।
ଆମର ଏ ଯୋଉ ପୁରୀ ବାଇପାସ୍ ରୋଡ଼ ଯାଇଚି ଜାଣିଛନ୍ତି?
ଉଁ ନା ମୁଁ ତ ସବୁବେଳେ କାଡିରେ ଯାଏ କଉ
ଆମର ସେଇଟା ପୁରୀ ବାଇପାସ୍ ରୋଡ଼ ଯୋଉଟା ସେଇଟା କେଉଁଠୁ ଗଲେ ଆମର ହମ୍ପସ ଗୋପାଳ ଛକରୁ ଇଆଡ଼କୁ କଟିଚି ପୁ ପୁରୀ ଆସିଛି ସେଇଟା ସେଇଠି ଗୋଟେ ଖୋଲିଚି ଗୋଟେ ବଟ ବଟରଫ୍ଲାଏ ଖୋଲିଛି ଗୋଟେ ଜାଣିଲେ?
ବଟରଫ୍ଲାଏ କଣ ସେଠ ସ ମାନେ
ସେଇଟା ଏ ସବୁ ଗେମ୍ର ବଢିଆ ବଢ଼ିଆ ଜିନିଷ ସବୁ ମାନେଟା ବାହାର ଷ୍ଟେଟ୍ର ଯେଉଁ ଜିନିଷଟା ଫେରେ ଆଇଡି ଖୋଲିଚି ଏଇନୁନା।
ଆଚ୍ଛା ଓଡିଶାରେ ଆମର ଖୋଲା ହେଇଛି ବର୍ତ୍ତମାନେ ବିଭିନ୍ନ ପ୍ରକାର ଖେଳ ଜିନିଷ।
ହଁ ସେଇଟା ଆମେ ଯାଉଚୁ ବାଟରେ ଦେଖୁଚୁ ଯଦି ହବ ଆଜି ସେଇଠିକି ଯିବୁ ଆଉ।
ହଁ ଯାଆନ୍ତୁ ନୂଆ ନୂଆ ଜାଗାକୁ ଯାଆନ୍ତୁ ବୁଲନ୍ତୁ ଭଲ ଲାଗିବ ବର୍ଷା ବି ପାଗ ହେଇଚି ଖରା ନାହିଁ। ବୁଲିବା ପାଇଁ ଆଉ ଝିପିଝିପ୍ ବର୍ଷାରେ ବୁଲାବୁଲି କରିଥିବେ ପୁଣି କଣ ଗେମ୍ ମାନେ ଭିତରେ ଖେଳ ଅଛି ତ ସବୁ ପୁରା ଭଲରେ ଏଞ୍ଜୟ କରିବେ।
ହୁଁ।
ଆଉ ତାପରେ ସାତପଡା ଯିବେ ଯଦି କହୁଛନ୍ତି ଡ଼
ସେଇଠିକି ଯିବୁ ରହିଆଡ଼େ ଯିବୁ ଦେଖିବା ଯିବାକୁ ଯିବା ଆଉକଣ ଆଉ ଇଏ ଏଇ ଯୋଉ ଭଳିଆ ପାଗ ଦେଲାଣି ଆଉ କୋଉଠିକି ଯିବାକୁ ତାକୁଟିକିଏ ବୁଲାବୁଲି ଗଲେ ଭଲ ଲାଗିବ।
ହଁ କାମ ମାନେ କାମରେ ଯିବେନି କହୁଛନ୍ତି ନା କଣ।
କାମ ଆଉ ଯିବାକୁ ଇଚ୍ଛା ନାହିଁ ଆଜିଆଉ।
ହଁ ହଁ କାମ ନ କଲେ ଚଳିବ ଆଜି ବୁଲାବୁଲି କରନ୍ତୁ ଗୋଟେ ଦିନ ସୁୁଟିଙ୍ଗି ନେଇକି।
ସବୁବେଳେ କାମ ହଉଚି ଆଜି ବୁଲେଇବାକୁ ଯିବା। ଏଇଠି ତ କାମ ଚାଲିଚି। ହ୍ୟାଲୋ।
କାମ ହଁ କାମ ତ ମାନେ ସବୁଦିନି ଚାଲିବ ମଝିରେ ମଝିରେ ଗୋଟେ ଗୋଟେ ଦିନି ଛୁ ଛୁଟି ନେଇକି ବୁଲିବାକୁ ବି ପଡିବ ମନୋରଞ୍ଜନ ବି କରିବା ନା ନାଇଁ?
ହଁ ହଁ।
ତାପରେ ପାଗ ହେଇଛି ଗରମ ଗରମ ଖାଦ୍ୟ ଖାଇକି ବୁଲିବେ ଆଉ ବର୍ଷା ପାଗ।
ଗରମ ଗରମ ଖାଦ୍ୟ କଣରେ ଯାହା ହେକି ହୋଟେ ହୋଟେଲରେ ମିଳି
ପାଖରେ ହୋଟେଲ ମାନେ ସକାଳ ଖାଦ୍ୟ ତ ହେଇଯାଇଥିବ ନିଶ୍ଚିନ୍ତ।
ସକାଳେ ବା କାକୁ ଯାଇଥିଲୁ ବାହାରିକି ଗଲୁ ଯେ ତାପରେ ବର୍ଷା ଠିକ୍ ଅଧା ମାନେ ପାଖାପାଖି ହେଇଚୁ ବର୍ଷା ହେଲା କେଉଁଠିକି ପାଖାପାଖି କିଛି ନଥିଲା ହେଲା ସେଥିଇଁ ଓଦା ହେଇଗଲି। ଓଦା ହେଇଗଲୁ ଯଦି କଣ କଲି ଗଲା ଆଉ ଖାଇଲୁନି ସେଠି ଟିଫିନି ଧରିକି ନେଇ ପଳେଇ ଆଇଲି ଏଠିକି ରୁମୁକୁ ଆଣିକି ଖାଇକି ଏଠି ବସିଚି ବାହାରିବୁ ଆଉ।
ବାବା ରେ ଖରାବଳ ଖାଦ୍ୟ ଅଛି ଆଜି ତ ଗୁରୁବାର।
ହୁଁ ନାଜି ଭେଜିବ ଇଏ ମୋତେ କହୁଛନ୍ତି ଚାଲ ଯିବା ସିଆଡ଼େ ଯିବା ନହେଲେ ଆମର ଯେଉଁ ଛତିଆ ଜାଣିଛନ୍ତି ଛତିଆ? ସେଠି ଯିବା କହୁଛନ୍ତି ସେ ଯେଉ କଣ ସେଠି କାକରା ମିଳେଠି ଛତିଆରେ?
ଛତିଆରେ କାକରା ବହୁତ ପ୍ରସିଦ୍ଧ।
ହଁ ତାହେଲେ ସେଇଠକି ପଳେଇଆ ନ ସେଇପଟେ ତ ଯିବା ଆଉ।
ଗୋଟେ ହାତ ପା ପୋଲିଲିସ ସାଇଜ ର ପଟ ପଟୁ ବଡ ବଡ କାକରା ଗୋଟେ ଖାଇଲେ ମନ ଶାନ୍ତି ହେଇଯିବଏ।
ଆଉ ତାହେଲେ ସେଇପରେ ଖାଇକି ଯିବୁ ଏକାଥରେ ସିଆଡ଼େଉ ସିଧା ସିଧା।
ଯାଆନ୍ତୁ ପୁରା ସେଠି ତ ଗରମ ଗରମ ଖାଇବେ ଆଉ କଣ କାକରା ଥଣ୍ଡା ବି ମିଳିବ। ମାନେ ଗରମ କାକରରା ର ସ୍ଵାଦ କିଛି ଅଲଗା।
ଯିବା ସଆଠେ ଯାଇକି ବୁଲାବୁଲି କରିବା। ମୁଁ ଗୋଟେ ଘରକୁ ଯିବି ବୋଲି ଭାବୁଛି ଯେ ଆଉ କଣ କରିବା କହୁନାହାନ୍ତିତି।
ଆଉ ରୋଷେଇ ଟା ତାହେଲେ ଆଜି ଘରେ ରୋଷେଇ କରିବେନି
ଆଜି ଆଉ ରୋଷେଇ କାଇଁ ହେଲା ଭଳିଆ ଲ ଲାଗୁନି।
କାଲି ତ ବାହାରେ ଖିଆ ଆଉ ବୁଲାବୁଲି ବାହାରେ ମାନେ ବାହାରେ ଖାଇବେ ଆଉ।
ହୁଁ।
ଆଉସବୁ ବସ ଯୋଉ ମାନେ ଆପଣ ରହିଛନ୍ତି ଯୋଉ ମାନେ ମଝିରେ ମଝିରେ ଏମିତି ଉଁ ପିକ୍ନିକ୍ ବୁଲିବା ପାଇଁ ଯାଆନ୍ତି ନା ନାଇଁ?
ହଁ ହଁ।
ମାନେ ସେ ଯୋଉଠି ଯାଇକି ସେଠି ପୁରା ରୋଷବାସ କରିକ ଖାଇ ପିକି ଆସନ୍ତି।
ହଁ ହଁ।
ଆ।
ଆମେ ଏଠି ରହିଛୁ ଆମ ଯେଉଁ ଷ୍ଟାଫ୍ ଚାରି ପାଞ୍ଚ ଜଣ ଆମେ ଯେଉଁ ତିନି ଚାରି ଜଣ ରହିଛୁ ଚାରିଜଣ
ହଁ।
ସିଏ ଆଉରି ଜଣେ ଭାଇ ଆସନ୍ତି ତାଙ୍କ ସିଏ ବି ମାନେ କଣ କହିଲ ସିଏ ମ୍ୟାରେଜ୍ କରୁଛନ୍ତି ଏବେ। ହେଲେ ମ୍ୟାରେଜ ନ୍ୟୁଲି ମ୍ୟାରେଜ ତାଙ୍କର। ସିଏ ଆସୁଛନ୍ତି ଆମ ଘରେ ମୋ କିଏ ଆମ ଯୋଉ ମୋ ଭଉଣୀ ଆସନ୍ତି। ଏମାନେ ଆସିକି ଆମ ଭାଉଜରେ ଡାକ ଡାକ ଡାକି ହେଇକି ସିଏ ଆମ ଘରକୁ ବି ଯାଆନ୍ତି। କେଉଠିକି ଆ ଭଦ୍ରକ ବି ଯାଆନ୍ତି। ଏଇଭଳିଆ ଆସିକି ଆରେଞ୍ଜ କରି ସମସ୍ତେ ଇଏ ନେଇକି ଆସିକି ଆମର ବି ସେଇଭଳିଆ ହୁଏ ବୁଝିୁବୁଝି। ସେ ଯୋଉ ଭାଇ ଆସନ୍ତି ସେ ବଢିଆ ମାନେ ବହୁତ୍ ଭଲ।
ବାହାରେ ଯାଇକି ବୁଲାବୁଲି କରିକି ରୋଷେଇ କରିକି ଖାଇବାର ମଜା ଅଲଗା ଏମିତି ଘରେ ସେଇ ଜିନିଷ। ଖାଉଥିବେ କିନ୍ତୁ ବାହାରେ। ଆ ବୁଲିକି ସେ ମାନେ ର ମାନେ ରାନ୍ଧିକି ଖାଇବ ତାର। ସ୍ଵାଦ କିଛି ଅଲଗା ଥାଏ। ମଜା କିଛି ଅଲଗା ଥାଏ।
ସେ ବଢ଼ିଆ
ଆଉ ଖାସ୍ କରି ଏବେ ତ ବର୍ଷା ପାଗ କୋଉଠି ରହିକି ସାଇଡରେ ରୋଷେଇ କରିପାରିବେନି। ଏବେ ଯଦି ବୁଲିିବାକୁ ଯିବା କେବଳ ହୋଟେଲ ରେ ରେଷ୍ଟୁରାଣ୍ଟ ରେ ଖାଇବାକୁ ପଡିବ।
ହଁ ଆମର ସେ ଯେଉ ଭାଇ ଯିଏ ଆସୁଛନ୍ତି। ଯୋଉ କିଛି ତାଙ୍କର ଆମର ଯୋଉ ଗୋଅପ। ଗୋଅପ ମାନେ କୋଣାର୍କ ପୂର୍ବରୁ ତାଙ୍କର କିଣିଛନ୍ତି ଗୋଟେ ବଡ଼ ଜାଗା। ତା ଭିତରେ ଘର କରୁଛନ୍ତି ଚାଳ ଘର କରୁଛନ୍ତି ପୋଖରୀ ଫାର୍ମ ହାଉସ୍ ଟାଇପ୍ ର କରୁଛନ୍ତି।
ସବୁ ଯେମିତି ଆଚ୍ଛା ଫାର୍ମ ହାଉସ୍ ପରିକା।
କରିଛନ୍ତି ବଢ଼ିଆ ଲାଗୁଛି ଆମେ ସେଇଠି ଯାଇଁ ରୋଷେଇ କରୁ ପ୍ରାୟ ଟାଇମ୍।
ଭଲ ନା ଗୋଟେ ଟାଇପ୍ ର ମାନେ ବଣଭୋଜି ହୋଇଯାଉଛି ଲାଗୁଥିବ ପୁରା ପିକ୍ ନେକ୍ ଟାଇପର ଆଉ
ହୁଁ। କଣ କରିବି ଇଚ୍ଛା ବହୁତ କିନ୍ତୁ ଇଆଡେ ତ ଯାହାହେଲେ କର୍ମ କରିବାକୁ ପଡିବ ଆଉ କଣ କରିବି?
ହଁ ତା ସହିତ ବୁଲାବୁଲି ସହିତ ନିଜ କର୍ମରେ ବି ସବୁବେଳେ କରିବା କଥା। ଆମ କର୍ମ ଦ୍ଵାରା ବି ଆମ ସହିତ ବି ଯୋଉ ଆମ କର୍ମରେ ବି ବହୁତ ଲୋକ ଆମ ସହିତ ଜଡିତ ହେଇକି ଅଛନ୍ତି ନା ନାଇଁ?
ହୁଁ ହୁଁ।
ତ ତାଙ୍କୁ ବି ଦେଖିବାକୁ ପଡିବ।
ହଁ।
ଠିକ୍ ଅଛି ଆପଣ ଆଜି ବୁଲାବୁଲି କରନ୍ତୁ ଏଞ୍ଜୟ୍ କରନ୍ତୁ ଆପଣଙ୍କ ଦିନ ଆଜି ବହୁତ ଶୁଭମୟ ହଉ। ହଉ ରଖୁଛି ପଛରେ କଥା ହେବା ପୁଣି।
ହଁ ବାଏ।